ଆଜ୍ଞା।
କଣ କରୁ? କଣ କରୁଛନ୍ତି?
ଖିର ଦଉଛି।
ଆଉ କଣ ଖାଇଥିଲେ? କଣ ରୋଷେଇ?
ରୋଷେଇରେ ଆଜି ଖାଇଥିଲି ଭାତ, ଡାଲି, ଆଳୁ ଚଟଣୀ ଆଉ କଦଳୀ ଭଜା, ଆଉ କୁନ୍ଦରି ଭଜା।
ଆଉ କୋଉଠୁ କହୁଥିଲେ?
ହଁ, ମୁଁ ବାଲେଶ୍ଵରରୁୁ କହୁଥିଲି ଆଉ। ଆପଣ କୋଉଁଠୁ କହୁଛନ୍ତି?
ମୁଁ ଭୁବନେଶ୍ୱରରୁ କହୁଥିଲି।
ହଁ, ହଁ। ଆଚ୍ଛା ଆପଣ କଣ ଖାଇଥିଲେ? ଦି ପହରେ।
ମୁଁ ଖାଇଥିଲି ଭାତ, ମାଛ ତରକାରୀ କରିଥିଲି। ଆଉ ଭଜା କରିଥିଲି।
ଆଚ୍ଛା। ଆଜି, ଆଜି ଆମ ହଁ ଗୃହିଣୀ ଅଛି। ଆପଣ?
ହଁ, ମୁଁ ବି ଗୃହିଣୀ।
ଆଚ୍ଛା! ଆପଣଙ୍କର ପିଲାପିଲି?
ମୋର ଗୋଟେ ପୁଅ। ଆଠ ବର୍ଷ ର।
ଆଉ ହଁ। ଆଉ ଆପଣଙ୍କର ସ୍ଵାମୀ କଣ କରନ୍ତି?
ମୁଁ ଆମର ମୋବାଇଲ ଦୋକାନ।
ଆଛା, ଆଛା।
ଆପଣଙ୍କର?
ମୋ ସ୍ବାମୀ ସେ ଶିକ୍ଷକ ଅଛନ୍ତି ଆଉ। ମୋର ଇଏ ବେସରକାରୀ ସ୍କୁଲରେ ଆଉ।
ଆଉ ରାତିରେ କଣ ରୋଷେଇ?
ରାତିରେ ମୁଁ ଅଛି ତ ମୋ ବାପାଙ୍କ ଘରେ ଅଛି ତ। ଆଉ କଣ ମା କରିବେ? ଖାଇବି ଆଉ।
ଆ ପୁଅ ଝିଅ?
କେ ଦୁଇ ବର୍ଷର ପୁଅ।
ଆପଣଙ୍କୁ ପିଠାପଣା ଆସିଛି?
ହଁ।
କଉ କଉ ପିଠା?
ପିଠା ଆସେ ଆମର ତ ସବୁଠୁ ଅଧିକ ହୁଏ ଚକୁଳି ପିଠା ସରୁ ଚକୁଳି ପିଠା ଆଉ ଆପଣଙ୍କର ମଣ୍ଡା ପିଠା ଆମର ଛୁଞ୍ଚି ପତ୍ର ପିଠା ଆଉ ଆମର ଏଣ୍ଡୁରି ପିଠା। ଆଉ
ତ୍ର ପିଠା କେମିତି କରନ୍ତି?
ଚି ପତ୍ର ପିଠା ସେଇଟା ମୋ ଶାଶୁ କରନ୍ତି ପୁର ଦେଇକି କରନ୍ତି ନଡ଼ିଆ ପୁର ମୁଁ ତିଆରି କରିଦିଏ ସେ ତାଙ୍କର ଆଉ ପିଠାଟା ସେ
କେମିତି କଣ ବନାନ୍ତି ଜାଣିଛନ୍ତି?
ଛି ଯେ ମାନେ ଏତେଟା ଇଏ ନାହିଁ ମୁଁ ଖାଲି ପୋର କରିଦିଏ ଏକ୍ଚୁଲି ଛୁଞ୍ଚି ପତ୍ର ପିଠାଟା ଏଇ ବର୍ଷ ମୁଁ କରିଥିଲି ହେଲା ଏଇ ବର୍ଷ ମାନେ କରିଥିଲେ ଆମେ ନଣଦଙ୍କର ତାଙ୍କର ଇ ହେଲା ରିଲସ ରେ ଦେଖିକି ଆସି କହିଲେ କରିବାକୁ ତ ସିଏ ତାଙ୍କ ତ ମତେ କହିଲେ ଉପୁର କରିଦେବା ମତେ ପୁର କରିବାକୁ ବହୁତ ଭଲ ଲାଗେ ତ ମତେ ପୁର କରିବା ଟା ବହୁତ ଭଲ ଆସେ ବି। ସେଥିପାଇଁ ସେ ମତେ ପୁର କରିବା ଆପଣଙ୍କର ନଡ଼ିଆ ନଡ଼ିଆକୁ କୋରିବେ। ନଡ଼ିଆ କରି ଏଇ ଆମର ଗୋଡ଼ ଚିନି ଗୋଡ଼ ଚି ଚିନିରେ ପାଗ କରିକି ସେଥିରେ ଆଉ ଟିକେ ଆମେ ମିଶଉ ଅମୁଲ ମିଶଉ କ୍ଷୀର ହେଲେ ଭଲ କ୍ଷୀର ବି ହେଲେ କ୍ଷୀର ଟିକେ ବହଳିଆ କରିକି ପୋର କରିବା ଭଲ ଲାଗେ ଟେଷ୍ଟଟା ଭଲ ଆସେ ନହେଲେ ଅମୁଲ ଟିକେ ମିଶେଇକି ତାକୁ ଆଗେ ଚିନି ପାଗ କରିକି ଟିକେ ଗୋଟେ ଚିନିକୁ ପାଗ କରିକି ତାପରେ ନଡ଼ିଆ ଟିକେ ପକେଇକି ତାକୁ ଘାଣ୍ଟୁ ଆଉ ସେଥିରେ ଟିକେ ଅଳେଇଚ ଅ ଯୋଉ ଆମର ଗୋଲ ଯୋଉ କଣ ଅଳେଇଚ ଗୋଲମରିଚ ତାକୁ ଛେଚିକି ଟିକେ ସେଥିରେ ପକଉ ଅମୁଲ ଟିକେ ହାଲ୍ କା ଉଷୁମ ପାଣିରେ ତାକୁ ଗୋଳେଇ ଭିତରେ ପକେଇଦଲେ ତାକୁ ମଣ୍ଡ ମଣ୍ଡ ଟାଇପ୍ ର ହୁଏ ସୁଖା ସୁୁଖା ହୁଏ କିନ୍ତୁ ମଣ୍ଡାରେ ଆମେ କରୁ ସେମିତି ନି ଟିକେ ମଣ୍ଡ ମଣ୍ଡ ଟାଇପ୍‌ରେ ହୁଏ। ମାନେ ଜେଲି ଟାଇପ୍ ର ହୁଏ ସେଟା। ଭଲ ଲାଗେ। ଖାଇବାକୁ ସେମତି ମୋ ପୁଅ କାନ୍ଦା କଟା କଲେ ତାକୁ ଜର ହେଇଥିଲା ତ ସେଇବେଳେ ମୁଁ ଆଉ ପୁଇ ଏଇଟା ଦେଖି ପାରିଲିନି ଏମତି ସେ କରିଲେ ହଉ ମତେ ବେଶୀ ଆସେ ମଣ୍ଡା କରିବାକୁ ଭଲ ଲାଗେ ବେଶି ମଣ୍ଡା ଆମର ଯୋଉ ଆରିସା ପିଠା ସେଟା ସବୁ କରିବାକୁ ମତେ ଭଲ ଲାଗେ। ବେଶୀ ଫଟାକୁ ମୁଁ କରେ। ଆଉ ଚକୁଳି ପିଠା ଏଗୁଟା ସବୁ। କରେ।
କୁଆରସ ଚିନି ନା ଗୁଡ଼?
ଚିିନି ଚିନି।
ଚିନି ଆରିସା ଟା କେମିତି କରନ୍ତି?
ଚିନି ପାଗ କରି କରିବେ। ଚାଉଳରେ ଚାଳକୁ ଚାଉଳ କ ହ ହୁଏ ଧୋଇକି ଟିକେ ଶୁଖେଇ ଦେଇକି ହାଲକା ହାଲକା ସୁ ଖିଗଲା ପରେ ତାକୁ ଆମ ପେଶିକି ତାପରେ ହେଲା-ଆ-ଆ-ଆ ଗୁଣ୍ଡ ଚଲେଇକି ଗୁଣ୍ଡ କରିଦେଇକି ତାକୁ ଆ ଆମର ଯୋଉ କଣ ଗୋଡ଼ ଚିନି କୁ ଆଗେ ଗୋଡ଼ ଚିନି କୁ ଆଗେ ଆମର ଇଏ କରିବା ଗୋଡ଼ ଚିନି ହଉ ଚିନି ହଉ ତାକୁ ଆଗେ ମେଲ୍‌ଟ କରୁ। ମେଲ୍‌ଟ କରିକି ସେଥିରେ ଟିକେ ଟିକେ ପାଗ ଆସିଲା ପରେ ସେ ମାନେ ଏମତି ଜାଲି ଜାଲି ଟାଇପ୍ ର ନହେବ ସେମିତି ଦେଖିକି ତାପରେ ଗୁଣ୍ଡକୁ ପକଉ ଆମର ଚାଉଳ ଗୁଣ୍ଡକୁ ପକଉ ପକେଇ ତାକୁ ପାଗ କରି ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି କି ତାପରେ ପୁଣି ହେଇଗଲା ପରେ ତାକୁ କି ଯଦି ନଡ଼ିଆ କି ପକେଇବ ତ ପକେଇବ ନହଲେ ନାଇଁ ଆମ ନଡ଼ିଆ ପକଉନି ଆମେ। ତା ତାପରେ ହେଇଗଲା ପରେ ତାକୁ ସା ଯଉ ସେଫ ଦିଅନ୍ତି ତେଲ ପ ତେଲ ମାରିକି ହାତରେ ସେଫ ଦିଅନ୍ତି। ସେଫ ଦେଲା ପରେ ଛଣାଚାଏ ତେଲରେ ଆଉ।
ଆଛା ଆଉ ମଣ୍ଡାପିଠା ଟା।
ମଣ୍ଡାପିଠା ସୁଜିରେ ମଣ୍ଡା, ଚାଉଳରେ ମଣ୍ଡା ଜାଣିଥିବେ ତ ନର୍ମାଲି ପାଗ ଯ ଖଳି ଧରିକି କରନ୍ତି ସୁଜି ଅ ଚାଉଳରେ ଖଳି ଧରିକି କରନ୍ତି ମଣ୍ଡାପିଠା। ସେଥିରେ ପୁଣି ନଡିଆପୁର ଦିଅନ୍ତି ତାକୁ ଗୋଲ ସେପରେ କରୁ ନହେଲେ ମୁଁ ମୋର ମୁଁ ମୋର ବେଶି କରେ ସାଇଡବାଲା ସେପ ଟା ଯେଉ ଆଉ ସିଙ୍ଗଡ଼ା ସେପ ମୁଁ ତି ତିନିଟା ସେପରେ କରେ। ଆଉ ବେଶୀ ସୁଜିମଣ୍ଡା ଖାଇବାକୁ ଭଲ ପାଏ ସେଥିପାଇଁ ସୁଜିମଣ୍ଡା ବି କରିକି ତେଲରେ ଛାଣୁ ଆଉ ଚାଉଳ ମଣ୍ଡାକୁ ଆମେ-ଏ-ଏ-ଏ ଚିମ୍ କରୁ। ଆପଣ କଣ କରୁଚ କରନ୍ତି ପିଠା ଭିତରେ ବେଷ୍ଟ ସବୁଠୁ?
ଆଚ୍ଛା ହ।
ମୁଁ କହିଲି ଆପଣ କଣ କରନ୍ତି ପିଠା ଭିତରେ ବେଷ୍ଟ?
ମୁଁ ପିଠା ଚକୁଳି ପିଠା କରେ ବରା କରେ। ଆଉ ମଣ୍ଡା ପି ପିଠା ସେମିତି ମୁଁ ଜାଣିନି। ଆମେ ଶାଶୁ ଘରିକା କରନ୍ତି ଆଉ। ରୋଷେଇ ଉ ମ କରେ ମାନେ-ଏ-ଏ ଯୋଉ ଆଇଁଷ ଉପରେ ବେଶୀ ମା ମାଂସ, ଅଣ୍ଡା
ହୁଁ ସେ ତ ନର୍ମାଲି ଘର ରୋଷେଇରେ
ହଁ ସେଇଗୁଡା ପ୍ରାୟ ମୁଁ କ ରେ।
ଆମ ଘରେ ବି ପିଠା ପଣା କହିବାକୁ ଗଲେ-ଏ-ଏ ମାନେ ତିନିଶହପଅଷଠି ଦିନରୁ ଅଧା ଦିନ ଚାଲିଯାଏ ମୋର ପିଠାରେ। ଆଉ ବାକି ଅଧା ଦିନ-ଅ-ଅ-ଅ ଅଧା ଦିନରୁ ଅଧିକ ଯାଏ ପିଠାରେ। ଆଉ ଅଧା ଦିନ ରାତି ରୁଟି ଫୁଟି ରୁଟିହୁଏ କାହିଁକି ନା ଆମର ପ୍ରାୟତ ସେ ଚକୁଳି ଗୋଳା ଯାଏ ସବୁବେଳେ ଚକୁଳି ହୁଏ ଚକୁଳି ସରୁ ଚକୁଳି ଏମିତି ହୁଏ। ଆଉ ହେଲା-ଆ-ଆ-ଆ ତ ଆଉ ମଣ୍ଡା ଫଣ୍ଡା ହେଲେ କଣ ଆମର ଏକ ଜନାଲି କିଛି କିଏ ଆସିଲେ ନହେଲେ ଆମର ତ ଏ ମାର୍ଗଶିର ମାସ ଗୁରୁବାର ହେଲେ ଆମର ମଣ୍ଡା ପିଠା ପିଠାଟା ହେଲା।
ଆଛା। ଆ ଆପଣଙ୍କ ଛୋଟ ପୁଅଟେ?
ହଁ ଛୋଟ ପୁଅପା।
ହଉ ଆଉ ରାତିରେ ରୋଷେଇ କଣ, ମା କରିବେ ନା?
ହଁ ମା କରନ୍ତି ସେ ମୁଁ ଘରକୁ ଆସିଲେ ସେ କିଛି କରିବାକୁ ଦିଅନ୍ତିନି ମତେ।
ଆଉ କଣ ମନ୍ଦିର ଫନ୍ଦିର ଆପଣଙ୍କର ଆଡେ ଅଛି?
ଆମର ଏଠି ଆପଣ ଜାଣିଥିବେ ତ ବାଲେଶ୍ଵରରେ ଆମର ସବୁଠୁ ବେଷ୍ଟ ହେଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ଚାନ୍ଦିପୁର ଅ-ଅ ସି ବିଚ୍। ଆଉ ହେଲା ଆପଣଙ୍କର-ଅ-ଅ-ଅ ଏଠି ଆମର ବାଲେଶ୍ୱରୀ ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ। ମନ୍ଦିର ସେଇଠି ମୋ ଶାଶୁଘର ପଞ୍ଚଲିଙ୍ଗେଶ୍ଵର ମହାଦେବ ଆଉ ପ୍ରଭୁ ଚନ୍ଦଶ୍ଵର ମହାଦେବ ଭୂଷଣ୍ଡେଶ୍ଵର ମହାଦେବ ଯଏକି ଏସିଆ ମହାଦେବ ଶେରେ ସବୁଠୁ ବଡ ଶିବଲିଙ୍ଗ ପାଟି କରନି। ଆଉ ସବୁ ବହୁତ ଭଲ ଭଲ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅଛନ୍ତି ମମିଜଗନ୍ନାଥ ମନ୍ଦିର ଅଛନ୍ତି ସେଠି ବୁଲା ବୁଲାବୁଲି କରିବା ପାଇଁ ବହୁତ ଜାଗା ଅଛି କେବେ ଆସିଛନ୍ତି ବାଲେଶ୍ଵର ଆଡେ ଆସିଛନ୍ତି।
ନା ନା ବାଲେଶ୍ୱର ମୁଁ ଯାଇନି କେତେବେଳେ ସେଥିପାଇଁ ପଚାରିଲି?
ହୁଁ କେତେବେଳେ ଆସିବେ ବହୁତ ଭଲ ଭଲ ଜାଗା ଅଛି। କେବେ ବୁଲିିବାକୁ
ଆଉ ଯିବା କେ କେତେବେଳେ ବୁଲିକି ଆସିବା।
ଆମର ଅ ଆଉ କିଛି ଦିନ ଭିତରେ ଏଠି ଆମର ଆ ଶ୍ୟାମା ଯୋଉ ଖାଟୁ ବାବା ଶ୍ୟାମା ଶ୍ୟାମା ଶ୍ୟାମ ଖାଟୁ ବାବା ତାଙ୍କର ଗୋଟେ ମନ୍ଦିର ପ୍ରତିଷ୍ଠା ହବ। ଏଇ ଆରିି ଭିତରେ ଗୋଟେ କେବେ ହବ। ବ ଏଇ ମାସ ରେ ଏଇ ଜୁଲାଇ ଅ ଦୁଇରେ ନା ଦେ ଛଅ ଦୁଇରୁ ଷ୍ଟାର୍ଟ ହଉଛି।
ଯିବା ଆଉ କେତେବେଳେ ବୁ ଏଇଠି କି ଆସିବା ଆଉ।
ଆଜ୍ଞା ଆସିବେ ବହୁତ ଭଲ ଯା ଭଲ ଆପଣଙ୍କର ଏଠି ଆମର ତ ଭୁବନେଶ୍ଵରରେ ତ ମନ୍ଦିର ମାଳିନି।
ହଁ ଭୁବନେଶ୍ଵର କେତେବେଳେ ଆସ ବୁଲିକି
ହଁ ଭୁବନେଶ୍ୱର ବୁଲି ଚି ମୁଁ ବହୁତ ଥରେ ବୁଲିୁଛି। ବହୁତ ଥର ବୁଲିବାକୁ
ନାଇଁ ନାଇଁ ମୁଁ ଭୁବନେଶ୍ଵର ରହୁଛି କିନ୍ତୁ ଆମ ଘର ହଉଛି ନୟାଗଡ଼।
ନୟାଗଡ଼ ହଁ।
ନୟାଗଡ ଯିବ କେତେ ନୟାଗଡ଼ ରେ ଭଲ ଭଲ ମନ୍ଦିର ଅଛି।
ହଁ ସେ କହୁଥିଲେ ଆମର ଜଣେ ଚିହ୍ନା ପରିଚୟ ବି ଅ ଅଛନ୍ତି ତ ଭୁବନେଶ୍ୱରରେ ମୋ ପି ଶାଶୁଙ୍କ ଘର। ସେ ନୟାଗଡ ର ଜଣେ ନେ ମାନେ ଆମର ଚିହ୍ନା ପରିଚ ଜଣେ ଅଛନ୍ତି ସେ ଭୁବନେଶ୍ଵରରେ ରହନ୍ତି ସିଏ ବହୁତ ଥର ଡାକିଲେଣି ଯିବାକୁ ନୟାଗଡ଼। ଆଉ ଦେଖିବା ଗୋଟେ କୋଉ ଦିନ ଯିବା ଆଉ।
ଯି ଆସିବ ଅଛି ସବୁ ଫତେଗଡ ରାମ ମନ୍ଦିର ଅଛି। ଅଛି ବୈଷ୍ଣବୀ ଦେବୀ ମନ୍ଦିର ଅଛି ସବୁ ଅଛି।
ସେଇ ମୋର ଫତେଗଡ ରାମ ମ ମନ୍ଦିର ଯିବାକୁ ଭାରି ଇଚ୍ଛା ଅଛି। ମୁଁ ଦେଖିଛି ତ ତାକୁ ଇଏ ରେ ମାନେ ମୋବାଇଲ ରେ ଦେଖିଛି ତ ମୋର ସେଟା ବହୁତ ଭଲ ଲାଗେ ପାହାଡ ଉପରେ ଅଛି ବୋଧେ ମନ୍ଦିର ଟା।
ହଁ ପାହାଡ ଉପରେ ଅଛି। ବୈଷ୍ଣବ ଦେବୀ ମନ୍ଦିର ବି ଯିବ ଗୁମ୍ଫା ମାନେ ମ ପାହାଡ କାଟିକି ଭିତରେ ମାଙ୍କ ମୂ
ବିଗ୍ରହ ର ହଁ ଆଜ୍ଞା ହଁ ସେମିତିରେ ରାଉରକେଲାରେ ବି ସେମିତି ଅଛି ଦେ ଯାଇଥିଲ ଆମେ ବୁଲିବା
ହଁ କଣ୍ଟିଲୋ ନୀଳାବାଧବ ଅଛି ଦେଖି ଆସିବେ।
ହଁ ମୁଁ ଯାଇଥିଲି ଆମର ମୋ ଜେଜି ଜେଜେମା ଯାଇଥିଲେ ନା ଜେଜେମା ଶାଶୁ ଜେଜେ ଯାଇଥିଲେ। ତ ସେ କଣ୍ଟିଲ ମହାଦେବ ନୀଳ ମାଧବଙ୍କର ଆଣିଥିଲେ। ଫଟୋ ଆଣିଥିଲେ। ସେଇଟା ଆମ ଘରେ ରଖିକି ପୂଜା କରେ। ମତେ ଭଲ ଲାଗନ୍ତି ସେ ଠାକୁର। ଆଚ୍ଛା ତାଙ୍କୁ କଣ ସବୁବେଳେ ଧଳା ମାନେ ଧଳା ଫୁଲ, ଧଳା କପଡା ଦିଆଯାଏ ନା।
ହଁ ହଁ ହଁ ନିଳ ମାଧବ।
ହଁ।
ଯେ ଯେମତି ପୂଜା କଲେ ଆଉ।
ଉୁଁ ହୁଁ ନା ସେଠି କଉଥିଲେ ତ ଆସିଲେ ଯେ କର ସେଟି କେବଳ ଧଳା ଫୁଲ ଲାଗେ।
ହଁ ହଉ ତାହେଲେ ମୁଁ ରହିଲି ଆଁ ପଛରେ କଥା ହବା।